ଜନା
ହାଲୋ।
ଜୟ ଜଗନା
ଜୟ ଜଗନ୍ନାଥ୍।
କଣ କଚୁ ଏବେ?
ଆଜ୍ଞା।
କ କରୁଚ ଏବେ?
ବର୍ତ୍ତାନୀ ଅଫିସିରେ ଖାଇକି ଉଠସାଲା ପରେ ଟି କିଏ ରୁମ୍କୁ ଆସି ଟିଏ ରେଷ୍ଟ୍ ନଆ ଭାବୁଚି ଆଉ।
ଆଉ ଆଉ କଣ ଖାଇବା ପିଇବା ହେଇଛି ଆପଣଙ୍କର?
ଖାଇବା ହେଲେ ଭାତ ଡାଲି ଭେଣ୍ଡି ପୋଡ଼ା ହେଇଥିଲା।
ହୁଁ
ବଢି ପିଆଜ ପକେଇ ଦଳି ଖାଇବା ହେଲା।
ମାନେ ନିଜେ ରୋଷେଇ କରନ୍ତି ନା ନା ଘରେ ରୋଷେଇ କରିକି ଦିଅନ୍ତି କିଏ।
ଘରୁ ଘରୁ ଟିଫିନ୍ ନେଇକି ଆସେ।
ଭଲ ଖାଦ୍ୟ ଆପଣଙ୍କର କଣ?
ଖାଦ୍ୟ ଭେଜ୍ ଓପରେ କହିଲେ ମୋତେ ମସ୍ରୁମ୍ ଟା ଭଲ ଲାଗେ। ନନ୍ ଭେଜ ମଟନ୍।
ଥଣ୍ଡା କେମିତି କଣ ରାନ୍ଧିଲା ଆପଣ କେମତି ଭଲ ଲାଗେ। ସେ ସେଠ କରକି ଆପ ଆପଣ ଆପଣ ନିଜେ ରୋଷେଇ କଲେ ମଟନ୍ ଭଲ ଲାଗେ ନା ଆପଣଙ୍କ ମାମା ରୋଷେଇ କଲେ ଭଲ ଲାଗେ।
ନା ରୋଷେଇଟା ନନ୍ଭେଜ୍ ରୋଷେଇ ହେଲେ ମୁଁ ନିଜେ କରେ। ମାମା ତ ଆଇଁଷ ଖାଆନ୍ତିନି। ଯଦି ବି ଯେବେ ଘରେ ହୁଏ ମାମା କରନ୍ତି। ହେଲେ ଇଚ୍ଛାରେ ନୁହେଁ ଆଉ ବାଧ୍ୟ ବାଧ୍ୟକତା ସହିତ। ହଁଁ
ମୁଁ ରୋଷେଇ ଟା କଲେ ମାନେ ବେଶୀ ଭଲ ଲାଗେ।
ହୁଁ ହୁଁ।
ଆପଣ
ମୁଁ ରୋଷେଇ ମ୍ୟାକ୍ସିମମ୍ ଟାଇମ୍ ନନ୍ଭେଜ୍ ହେଲେ ମୁଁ କରେ।
ମାନେ କାହା ମାନେ ଆପଣଙ୍କ ରୋଷେଇ ଟା ଭଲ ଲାଗେ ନା ମାମାଙ୍କର ଭଲ ଲାଗେ। ଆପଣ ମାନେ ନିଜେ
ଭଲ ଲାଗେ।
ଯାହାହେଲେ ସେ ମା ମା ଙ୍କ ରୋଷେଇ ଟା ନିଶ୍ଚିନ୍ତ ଭଲ ଲାଗିବ।
ହୁଁ ନିଶ୍ଚିତ।
କୋଉଟା ବେଶୀ ଆପଣଙ୍କର ପସନ୍ଦ ପିଠା ପଣା ଉପରେ କଣ?
ପିଠା ଉପରେ ମୋର ଚକୁଳି ପିଠା। ଚକୁଳି ପିଠା ହେଲା ମୋର ବହୁତ୍ ପସନ୍ଦ ଚକୁଳି ପିଠା ହେଲେ ତ ବାବା ଯେତେବେଳେ ସର୍ଭିସ୍ କରୁଥିଲେ ସମ୍ବଲପୁରରେ
ଆଜ୍ଞା।
ସେଠି ଯେତେବେଳେ ଥିଲେ ଯେତେବେଳେ ଆମ ଘରୁ ରୁମ୍ ରେ ଚକୁଳି ପିଠା ମାମା କରନ୍ତି। ପଡ଼ୋଶୀ ବାଲା ଗୋଟେ ଆଣ୍ଟି ଥାନ୍ତି ସିଏ ଆସିକି କହିବେ କେତେବେଳେ ଚକୁଳି ପିଠା ହେଲେ ମୋ ମାଆ କଣ କରେ ନଡ଼ିଆ ଟା କୋରିକି ପକାଏ ତା ଦେହରେ କୋଡି଼ ସେତେବେଳେ ସେମାନେ ଆସିକି ଆଣ୍ଟି ହେରିକା କୁହନ୍ତି କି ତମ ପିଠା ଭଲ ଲାଗେ ବୋଲି ତ ମୁଁ ମା ସହିତ ଝଗଡ଼ା କରେ ଲଗାଏ କି ନା ଦେନି ବୋଲି କାହାକୁ।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
ମୁଁ ସବୁ ଯାକ ଖାଇବି।
ପିଠା ସାଙ୍ଗରେ ତରକାରୀ କର ନା ଖାଲି ପିଠା?
ନା କୋରୁଅ ସାଙ୍ଗକୁ ସେ ମାନେ ସେଇଟା ଖାଲି ପିଠା ଖାଆନ୍ତି କୋରୁଅ ଆଉ ମାନେ ନଡ଼ିଆ ଟା ପାଗ ବନେଇକି ହେଟା କୋରୁଅ କୁହନ୍ତିନି?
ହୁଁ ହୁଁ।
ହୁଁ ସେଇଟା ତା ପିଠାଟା।
ଆଉ ଯୋଉ ଆପଣ ମାନେ ଆମ ଓଡ଼ିଶା ଭିତରେ କୋଉ କୋଉ ଧା ମାନେ ମନ୍ଦିର ଭଲ ଭଲ ମନ୍ଦିର ବୁଲିବାକୁ ଯାଇଛନ୍ତି। ଆମେ ଏମିତି ପୁରୀ।
ପୁରୀ ଟା ଯେହେତୁ ହଁ ପୁରୀ ଯାଇ ଚି ପୁରୀ ଟା ଯେହେତୁ ଆମର ଗୋଟେ ଧାମ। ଚାରିଧାମ ରୁ ପୁରୀ ଟା ଗୋଟେ ଧାମ ସେଇଟା ମ୍ୟାରେଜ୍ ପରେ ମୁଁ ଥରେ ଯାଇଛି ମ୍ୟାରେଜ୍ ପୂର୍ବରୁ ପ୍ରତ୍ୟେକ ବର୍ଷ ଆମେ ଯାଉ ଆମ ଗାଁରେ ଗୋଟେ କୀର୍ତ୍ତନ ହୁଏ ଯୋଉଟା କୁ ଅଷ୍ଟପ୍ରହରୀ କୁହନ୍ତି ଅଷ୍ଟପ୍ରହରୀ ସରିଲା ପରେ ଆମ ଗାଁର ଗୋଟେ କୀର୍ତ୍ତନ ମଣ୍ଡଳୀ ଅଛନ୍ତି। କୀର୍ତ୍ତନ ମଣ୍ଡଳୀ ମୋତେ ସମୟ ହୁଏନା। ଅଫିସ୍ ଟାଇମ୍ ରୁ ଗଲାପରେ ଟାଇମ୍ ଦେଇପାରେନା ମୁଁ। ଯେତେବେଳେ ବି କଦା କ୍ବଚିତ୍ ଦେଇଦିଏ ଯେତେବେଳେ ଛୁଟି ଥାଏ ଯଦି ସେଇ ସମୟରେ କୀର୍ତ୍ତନ କଲା ଆସେ ତ ମୁଁ ଅଭିଅସ୍ଲି ଯାଏ।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
କୀର୍ତ୍ତନ ମଣ୍ଡଳୀ ଯେତେବେଳେ ଯାଆନ୍ତି ବର୍ଷକୁ ଥରେ ମାର୍ସ ଏପ୍ରିଲ ରେ ଆମର ଅଷ୍ଟପ୍ରହରୀ ହୁଏ ଗାଁରେ ତ ଆମ ଗାଁ ଦଳ ଗୋଟେ ଗଲାପରେ ଆମେ ସାଙ୍ଗ ଛୁଆ କିଛି ଯାଉ ସେଇଟା ପ୍ରତ୍ୟେକ ବର୍ଷ। ଯେମିତି ହେଲେ ବି ଯାହାର ଯେତେ ସୁବିଧା ଅସୁବିଧା ହୁଏ ଆମେ ଦଶ ବାର ଜଣ ଯାଉ ଗାଡ଼ି କରିକି ଗାଡ଼ି କରା ହୁଏ ଯଦି ଗାଡ଼ି ବି ନ ମିଳେ କାହାର ପଇସା ପତ୍ର ସର୍ଟ ଥିଲେ ଆମେ ଟ୍ରେନରେ ବି ପଳୋଉ।
ମାନେ ଯାଆନ୍ତି ହେଲେ ପ୍ର ପ ମାନେ ପ୍ରତ୍ୟେକ ବର୍ଷ ଯିଏ ମାନେ
ହୁଁ ପ୍ରତ୍ୟେକ ବର୍ଷ ପୁରୀ ଧାମରେ ଆମେ ଜଗା ଦର୍ଶନ କରିବୁ।
ଆଉ ସିଏ ତ ଆମର ହେଲେ ଇଷ୍ଟ ଦେବତା ନା ତାଙ୍କୁ ନ ଦେଖିଲେ ପ୍ରତ୍ୟେକ ବର୍ଷ ହିଁ ଆରମ୍ଭ ନାହିଁ।
ହୁଁ।
ଆଉ ଆଉ କୋଉ କୋଉ ଜାଗା ଯାଇଚନି।
ଆଉ ବାକି ରହିଲା ଘଟଗାଁ।
ଆଜ୍ଞା।
ଘଟଗାଁ ମୁଁ ଲାଷ୍ଟ ତିନି ବର୍ଷ ତଳେ ଯାଇଥିଲି ତିନି ବର୍ଷ ତଳେ ମୋ ମାମୁଁ ଙ୍କ ତାଙ୍କ ନାତୁଣୀ ଗୋଟେ ହେଇଥିଲା ଚୂଳ ପଡ଼ିଥିଲା ସେଟି ଘଟଗାଁ ତାରିଣୀ ରେ। ସେଟିକି ଯାଇଥିଲି। ଆଉ ଏବେ ଯିବାର ଥିଲା ମୁଁ ଭାବି ଥିଲି ମୋର ଉ ବାହାଘରର ବର୍ଷେ ପୁରିଗଲା ମୋ ଜୁନ ଛଅରେ ବାହାଘର ବର୍ଷେ ପୁରିଲା ଉ ତାର ଗୋଟେ ମାନସିକ ରଖ ତାହେଲେ ଆମ ମିଶେଷର ଗୋଟେ ମାନସିକ ଥିଲା। ଯେଉଁଟାକି ଭାବିଥିଲି ମୁଁ ଉ ଜାନ ଜୁନ୍ ଛଅରେ ମୋର ଯେଉଁ ଆନିଭର୍ସରୀ କଲେ ସେଥିରେ ଭାବୁଥିଲେ ଯାଇଥାନ୍ତି ବୋଲି କିଛିଟା ପରିବାର କି କିଛିଟା ଅସୁବିଧା ଯୋଗୁଁ ଯାଇପାରିଲେନି। ଯାହା ବିି ହୋଉ ଭାବିଚୁ ଆଉ କେତେବେଳେ ସମୟ ହେଲେ ସପରିବାର ସହିତ ଯାଇକି ପୁଣି ମା ତାରିଣୀଙ୍କୁ ଦର୍ଶନ କରିବୁ। ହଁ ଆମର ଗୋଟେ ଯେହେତୁ ମୁଁ ଭଦ୍ରକ ଡିଷ୍ଟ୍ରିରୁ ରହୁଚି ଆମର ଏଠି ଗୋଟେ ସଂଘ ଅଛି ଯୁବ ସଂଘ ଗୋଟେ ଅଛି। ସେ ସଂଘରେ ଆମେ ପ୍ରତ୍ୟେକ ବର୍ଷ ଜାନୁଆରୀ ଛବିଶ ହେଇଗଲା ଅଗଷ୍ଟ ପନ୍ଦର ହେଇଗଲା ଆମେ ଗୋଟେ ଗଟେ ଟଁ ଯାଉ ନୂଆ ନୂଆ ଜାଗା ବୁଲୁ। ହଁ ବାଲେଶ୍ୱରରେ ଯ ଏତିକି ୱାଟରଫଲ୍ ହେଇଗଲା ଉଁ ଉଁ ମନ୍ଦିର ଯେତିକି ହେଇଗଲା ଆମେ ଯାଉ। ଏକଜୁଟ୍ ହୋଉ ଏଇଥିପାଇଁ କାହିଁକିନା ବର୍ଷେ ହେଲା କାହାକୁ ଦେଖିନଥିବୁ କାକଞ ପରସ୍ପରକୁ ପରିଚୟ କରୁ। ପରସ୍ପରର ଭଲ ମନ୍ଦ ପଚାରୁ। ଖୁସି ଲାଗେ ବର୍ଷୁକୁ ଥରେ ଦୁଇ ଥରେ ଆମେ ପୁରା ସଂଘ ହିସାବରେ କୋଡ଼ିଏ ତିରିଶ ଜଣ ଆମେ ଯାଉ ଏକାଠି ହେଉ। ଭୋଜି କରୁ ଦୁଃଖ ସୁଖ ପରସ୍ପରକୁ ଦୁଃଖ ସୁଖ ବାଣ୍ଟୁ।
ଯା ଏଇଟା ଗୋଟେ ଖୁସିର ଥା ଆପଣ କହିଲେ ମ ମତେ ବି ବୋହୁତ ଖୁସି ଲାଗୁଚି ଯଦି ମୁଁ ବି ସେ ପାଖାପାଖି ଥାଆନ୍ତି ମୁଁ ବି ନିଶ୍ଚି ଆପଣ ରହୁଚି। ଆଉ ମୁଁ ଓଲହେଇ ପାରୁନି କଇଲା ଆପଣଙ୍କୁ ମାନେ ଆପଣଙ୍କ ଫେବରାଇଟି ଖାଦ୍ୟଟା କଣ କହିଲେ?
ମୋର ଫେବରାଇଟ୍ ଖାଦ୍ୟ ହୋଉଚି ମ ଚକୁଳି ପିଠା।
ଚକୁଳି ଆଉ ତରକାରୀ ଭିତରେ ଫେବରାଇଟ କଣ?
ତରକାରୀ ଭିତରେ ମୁଁ ହୋଉଚି ମାନେ ଛତୁ ତରକାରୀ।
ଛତୁ ତରକାରୀ।
କାହିଁକିନା ଯେତୋଳେ ମୋ ଜେଜେମାଆ ଯେତୋଳେ ବଞ୍ଚିଥିଲେ ଆମର ଆମର ଛଣ ଆମର ଧାନ ଚାଷ ହୁଏ ମୁଁ ଗୋଟେ ଚାଷୀ ଘର ପିଲା ଆମର ସେଠି ଛତୁ ଫୁଟେ। ଯୋଉଟାକି ଆମର ପାଳ ଛତୁ କୁହନ୍ତି।
ଆମର ଏ ଯୋଉ
ସେ ଛତୁ କୁଟା ଛତୁ ଠିକ୍ କୁଟା ଛତୁ ସେଠି ମୋ ମାଆ କରେ। କୁଟା ଛତୁ ତରକାରୀ ଆମ୍ବୁଲ ପକେଇକି ମୋ ବୁଢ଼ୀ ମାଆ ହଁ ଯିଏ ମୋ ଜେଜେମାଆ। ବୋହୁତ ବଢ଼ିଆ ତରକାରୀ କରେ ସେତେବେଳେ ଦିରେ ଦୀର୍ଘ ପନ୍ଦର ବର୍ଷ ତଳୁ କାଳରେ ଆମ ଘରେ ଉଁ ତିରିଶ ଦିନରୁ କୋଡ଼ିଏ ଦିନ ଧରିକି ଚାଲ ପିଠା ହୁଏ। ସେତବେଳେ ତ ଏତେ ଉଁ ଆଉ ରୁଟି ଲୋକ ଖାଉନଥିଲେ ପିଠା ହୁଏ। ଏବେ ବି କହିଲେ ଏବେ ବି ଆମର ରହୁଚି କାହିଁକିନା ଚାଷୀ ଘର ଛୁଆ ବିରି ଆମ ଘରେ ବିରି ଫସଲ ହୁଏ। ଆଉ ରୁଟି କମ ପିଠା ଅଧିକା।
ଆଉ ଆଉ ମାନେ ଯେତିକି ଆପଣ ଆମ ଓଡିଶା ଭିତରେ ମାନେ ତୀର୍ଥ ସ୍ଥାନ ବୁଲିଚନ୍ତି କୋଉଟା ବେଶୀ ଭଲ ଲାଗେ ଆପଣଙ୍କୁ କୋଉ ତୀର୍ଥଟା। ମାନେ ମୁଁ
ଓଡ଼ିଶା ଭିତରେ ହୁଁ ହୁଁ।
ହାଲୋ।
ହଁ ହଁ।
କୁହନ୍ତୁ ମାନେ ଆମ ଓଡିଶା ଭିତରେ ଯେତିକି ଏଇ ମାନେ ମନ୍ଦିର ବୁଲିଚନ୍ତି ତୀର୍ଥ ମନ୍ଦିର କୋଉଟା ବେଶୀ ଆପଣଙ୍କୁ ବେଶୀ ଭଲ ଲାଗେ?
ଦେଖନ୍ତୁ ମତେ ତ ସର୍ବତମ ମୋର ଇଷ୍ଟଦେବତା ହୋଉଚନ୍ତି ବାବା ଆଖଣ୍ଡଳମଣି। ଭୋଳାଶଙ୍କର।
ଆଜ୍ଞା।
ସେଠି ଇ ଯେତଳେ ମୁଁ ଆ ଆରଡ଼ି ଯାଏ
ଆଜ୍ଞା।
ଆରଡି ଧାମରେ ଯେତଳେ ମୁଁ ଯୋଉଟାକି ବୋର୍ଡ଼ ଲେଖା ହେଇଚି ଯୋଉଟା ସ୍ଵାଗତ ଜଣାଏ ଥାଏ ସ୍ବାଗତ ଜଣାଏ ଥାଏ ଆରଡ଼ି ମ ମନ୍ଦିର ମୋ ଗାଡ଼ି ସେଠୁ କ୍ରସ୍ କଲେ ମାନେ
ନିଜକୁ ଟିକେ ଅଲଗା ଲାଗେ, ଶାନ୍ତି ଲାଗେ, ସେଥିପାଇଁ ମୋର ସବୁଠୁ
ଯାହେଲେ ଆ ଆପଣ ଭଲ ପାଉଥୁବା ଠାକୁରଙ୍କୁ ମାନେ ଆପଣ ଭଲ ପାଉଚନ୍ତି ମାନେ ଯାହେଲେ ସେ ଠାକୁରଙ୍କ ମୁହଁ ଟିକେ ଦେଖିଦେଲେ ଯାହା ବି ଆ ମାନେ ମନଟା ବୋହୁତୁ ଶାନ୍ତି ଲାଗେ ନିଶ୍ଚିତ ଏଟା ଥାଏ। ମୋର ମୋର ମାନେ ଇଏ ଭିତରେ ଅନୁଭୂତି ଭିତରେ ମୁଁ ବୋହୁତ ଥର ମାନେ ଟ୍ରାଏ କଲିଣି ହେଲେ ପୁରୀ ତ ବୋହୁତ ଥର ଗଲଣି କିନ୍ତୁ ଗୋଟେ ଜିନିଷ ମାନେ ମୁଁ ଟ୍ରାଏ କରୁଚି, କିନ୍ତୁ ମୁଁ ସେ ମାନେ କରିଆ ପୂର୍ବରୁ ହିଁ ଏଇଟା ହେଇଯାଉଚି। କଣ କହିଲେ? ମୁଁ ଭାବୁଚି ମାନେ ପୁରୀ ଯାଉଚି ମୁଁ ଭାବୁଚି କି ଆଉ ହୁଁ ମୋର ମୁଁ ଗୋଟେ କିଛି ଜିନିଷ ଛାଡି ଦେଇକି ପୁରୀରେ ଆସିବି କିନ୍ତୁ ସେଟା ହିଁ ହଉନି, ମୁଁ ଥରେ ଯାଇଥିଲି ପୁରୀ କି, ମାନେ ଏବେ ବିଶ୍ଵାସ କରିବେନି ଉଁ ସେ ମନ୍ଦିର ଭିତେରେ ବୁଲିକି ଆସିଲା ଭିତେରେ ମୁଁ କଣ କଲି ଶହେଟି ଧରିଥିଲି ହାତେରେ
ତ ସେଟା ସେ ଯୋଉ ମାନେ ମନ୍ଦିର ଗୋଟେ କାନ୍ଥ ଉପରେ ଥୋଇ ଦେଇକି ମୁଁ ପଳେଇ ଆସିଲି, ମାନେ ମନ୍ଦିର ଭିତରେ କାନ୍ଥ ଯୋଉ ଅଛି ଯୋଉ ଆମର ମୁ ଜୁ ମାନେ ଜଗାଙ୍କୁ ଦେଖିକି ବୁଲିକି ଆସନ୍ତିନି ସେ କାନ୍ଥ ଉପରେ ମୁଁ ଥୋଇ ଦେଇକି ପଳେଇଆସିଲି ଜଷ୍ଟ ଆସିକି ହେଇଚି ଆନ ଆନନ୍ଦ ବଜାର କତିରେ ଗୋଟେ ବ୍ରାହ୍ମଣ ଦୌଡି ଦୌଡି ଆସିକି ମତେ ଦେଇକି ଗଲା ଶହେ ଟଙ୍କିଆଟା। ଏ ବାବୁ ଆପଣଙ୍କୁ ପଇସାଟି ଥୋଇ ଦେଇକି ହଁ ପଇସାଟା ଛାଡ଼ି ଦେଇକି ଆଇଚ ମୁଁ ସେଇଟି ଲାଗେ ମାନେ ମୁଁ ଯେତେ ଥର ଟ୍ରାଏ କରିବି ସେଟା ମାନେ ଜମା ହେଇପାରେନି। ସେଣେ ଭଗବାନଙ୍କର ସେଟିକି ସୃଷ୍ଟି।
ଭଗବାନଙ୍କର ସେତିକ କୃପା ତା ପରେ ଜଗନ୍ନାଥଙ୍କ ପାଖକୁ ଗଲେ ବହୁତ କମ୍ ଲୋକ ହରାଇଥାନ୍ତି କମ୍ ଲୋକ କହିଲେ ଆ ମ୍ ଶହେରୁ ଜିରୋ ବି କହିଲେ ଚଳିବ କିନ୍ତୁ ଶହେରୁ ଶହେ ଲୋକ ପାଇଥାନ୍ତି ଏ ମୁଁ ଯଦି ମୁଁ ମୋ କଥା କହିବି ଅ ଗତ ଚାରି ପାଞ୍ଚ ବର୍ଷ ତଳେ ଏମିତି ଯେମିତି ଆମେ ଯାଉ ଯାଇଥିଲୁ ଜଣଙ୍କ ଫୋନ୍ ଗଳି ପଡ଼ି ଥିଲା ଓପୋର ମଡେଲଟା ଥି ଲା ସେ ଫୋନ୍ଟା ସେଇଟା ମୁଁ ପାଇଥିଲି ବୋଧେ ହେଟା ନୂଆ ପୁନା ନୂଆ ଫୋନ୍ ନ୍ୟୁଲି ଲଞ୍ଚ ହେଇଥିଲା ଉ ପନ୍ଦର ଦିନ୍ କି ହାଲି ମାସେ ହେବ ଫୋନ୍ଟା ଅନ୍ ଥିଲା ଅନ୍ ଥିଲା ଯେତେବେଲ୍ ମୁଁ ବହୁତ ଚେଷ୍ଟା କଲି ସେ ଫୋନ୍ ଟା କାହାର ତାକୁ କେମିତି ଦେବି କଣ ଦେବି ସାଙ୍ଗ ମୁ ଆମେ ଯଉ ପଚାରିଲୁ ମୁଁ କହିଲି ଆରେ ଫୋନ ଟା ପାଇଲି କଣ କେମିତିଏ -ଏଇରା କାହାର ତାପରେ କେମିତି ପହଞ୍ଚେଇବା ବହୁତ ଚେଷ୍ଟା କଲେ ଏମିତି କି ନେଇକି ତା ପାଖାପାଖି ଯେଉଁ ମୋବାଇଲ୍ ଦୋକାନ ଥିଲା ସେ ମୋବାଇଲ୍ ଦୋକାନରେ ପଚାରିଲି ଭାଇ ଏଟା ଫୋନ୍ଟା ମୁଁ ପାଇଲି ଆଉ କେମିତି